ହ୍ୟାଲୋ ହଁ ହ୍ୟାଲୋ।
ହଁ କୁହନ୍ତୁ ତ ଆମର ପନିର ଯିଏ ଥିଲା।
ହଁ ପନିର ଥିଲା ପନିର ଉପରେ କହିବ।
ତଅ ପଞ୍ଜି ତ ସେମ କିଛି ସେମିତି କିଛି ନାହିଁ। ସାହି ପନିର ଆମର କଡେଇ ପନିର ଏଗୁଡା ବି ଯେମିତି ହିଁ ହୁଏ।
ହୁଁ।
ତୁ ତମକୁ କଣ-କଣ ଆସିବ?
ନେ ଦେଖା ପନିର ଉପରେ ମୁଁ କଣ କହୁଚି। ମୁଁ ସବୁବେଳେ ଯଏ ଅଛି ସେଇଟା ମୁଁ ଶାହି ପନିର ତିଆରି କରେ ବୁଝିଲ। ପନିର କେତେ ପ୍ରକାର ରନ୍ଧା ହଉଛି। ପନିର ରେ ରେସିପିଟା କେତେ ପ୍ରକାର ଅଛି। ମୁଁ ସାହି ପନିର କରେ ସାହି ପନିର ପାଇଁ ଆଁ ପ୍ରାୟ ପନିର କୁ ନେଇଯିବ। ନେଇକି ସେଇଟାକୁ ଟିକ ଟିକେ ଗରମ ପାଣି ରେ ବଜାରୁ ଆଣିଲା ପରେ ତାକୁ ଟିକେ ଗରମ ପାଣି କରିକି ରଖିବ। ସେଥିରେ ଛୋଟ ଛୋଟ ପିସ୍ କରିକି। ତମକୁ ଯେତିକି ଅନୁସାରେ ପିସ୍ ଗୁଡାକ ଦରକାର ହେଲା।
ହଁ। ହାଲୋ। ହାଲୋ। ହ୍ୟାଲୋ।
କିଏ ବଡ ଚାହୁଁଛନ୍ତି କିଏ ଛୋଟ ଚାହୁଁଛନ୍ତି ଛୋଟିସ୍ କରିକି ଗରମ ହେନା ତାକୁ ଟିକେ ସିଡେଇି ବାହାର କରିଦବ ବେଶୀ ସିଝେଇ ବନି ହ୍ୟାଲୋ?
ହୁଁ ହଁ କୁହନ୍ତୁ।
ହଁ ସେଟାକୁ ବେଶୀ ସିଝେଇବନି। ଛୋଟ ଛୋଟ ପିସ୍ କରିକି ସିଝେଇକି ବାହାର କରିକି ରଖିଦବ ଟିକେ ନରମ ରହିବ ସେଇଟା। ହଁ ଟିକେ ଗୋଟେେ ଜା ମି ମିକ୍ ଜାରରେ ଆ ତାର ଗ୍ରେଭି ର କରିବା ପାଇଁ ଯୋଉ ଆମକୁ ସାମଗ୍ରୀ ଦରକାର ସେଥିରେ ଗୋଟେ ପିଆଜ ନେଇଯିବ ଗୋଟେ ଛୋଟ ଟମାଟୋ ନେଇଯିବ ଚାରିଟା ପାଞ୍ଚଟା ଲଙ୍କା ନେଇଯିବ ତମକୁ ସ୍ଵାଦ ଅନୁସାରେ ଲଙ୍କା ଯେତିକି ଦରକାର ଏଗୁଡାକ ଟିକେ ଫ୍ରାଏ କରିବା ଆଗେ ତେଲରେ ଟିକେ ପିଆଜ କାଜୁ ଆଉ ଟିକେ ଇଏ ପକେଇବ କଣ କଞ୍ଚା ଲଙ୍କା ଟିକେ ପକେଇକି ଟିକେ ସିଝେଇଏ ଭାଜି ଦବା ଭାଜି ଦେଲା ପରେ ସେଟା ଟିକେ ପିଙ୍କ କଲର ଯେମ ବ ସେଥିରେ ଟିକେ ଟମାଟୋ କାଟିକି ପକେଇଦବ ସେଇ ଟମାଟୋ ପକେଇ ସାରିଲା ପରେ ହ୍ୟାଲୋ।
ହଁ କୁହ।
ହଁ ସେ ଟମାଟୋ ପକେଇଦବ ଟମାଟୋ ପକେଇକି ଟିକେ ନରମ ହେଇଯିବ କାଜୁ ଟମାଟୋ କଞ୍ଚା ଲଙ୍କ ପିଆଜ ସେଇଟା ଭଜା ହେଲା ପରେ ସେଇଟା କାଢିକି ରଖିଦବା ଥଣ୍ଡା ହେଇଲା ପରେ ତାର ପେଷ୍ଟ କରିଦବା। ଆଉ ଗୋଟେ ଗିନାରେ ସେଥିରେ ତମେ ଟିକେ ତେଲ ଦେଇଦବ ତେଲ ଦେଇକି ସେତେ ଟିକେ ପିଆଜ ମୋଟା ମୋଟା ମାନେ ଯେଦି ତମକୁ ମା ପାଇଁ ଯୋଉ ପିଆଜ ଦରକାର ପଡୁନି କି ହାଲ
ହଁ କୁହନ୍ତୁ।
ହଁ। ସେ ପିଆଜ ଟିକେ ଭାଜିବ ସେ ପିଆଜ ଭାଜି ସାରିଲା ପରେ ସେଠି ଟିକେ ଅଦା ରସୁଣ ଟିକେ ଦେଇକି ଭାଜି ଦବ ସେତିରେ ହଳଦୀ ଗୁଣ୍ଡ ଟିକେ ଯେ ତମର ମର୍ଚ ଗୁଣ୍ଡ ଦବ ବେଶୀ ଦବନି ରାଗ ହେଇଯିବ ଦେଖିକି। ତାପରେ ତମର ଟିକେ ଧନିଆ ଗୁଣ୍ଡ ଦେଇଦବ ଦେଇଦେଲା ପରେ ମସଲା ଟା ଯେମିତି ଟିକେ ଭାସିଛି ଭା ଜିବ ଭାଜିକି ତିିଲ ଛାଣା ହବ ଛାଣା ହେଲା ପରେ ତମେ କଣ କର ଯୋଉ ବଟା ମସଲା ଯୋଉ ରଖିଥିଲ ସେଇଟା କୁ ପକେଇକି ଟିକେ କ ଯା ରାନ୍ଧିବ ରାନ୍ଧିଲା ପରେ ସାଇଡୁରୁ ଟିକେ ତେଲ ଛାଣିବ ସେ ମସଲା ବଜାରରେ ଆସୁନ କି ହ୍ୟାଲୋ ସାହି ପନିର ମସଲା ଯୋଉ ବଜାରରେ ଆସିୁଛି ସିଏ ମସଲା ଟା ଟିକେ ଦେଇଦବା। ଦେଇକି ତାକୁ ଟିକେ ରାନ୍ଧିକି ବାହାର କରିବ ବାହାର କଲା ବେଳକୁ ଟିକେ ଧନିଆ ପତ୍ର ଦେଇଦବ। ସାହି ପନିର ମସଲା ଦେଲେ ଭଲ ନ ଦେଇେଇକି ମୁଁ ଏ ମିତି ବି ରାନ୍ଧି ଦେଲେ ବି ଭଲ ଆଉ ଟିକେ ତମେ କସୁରୀ ମେଥିତି ଟିକେ ଗୁଣ୍ଡ କରିକି ଦବ ସେଥିରେ ହେଲା।
ହଁ ସେଟା ତ ଆମର ପ ମାନେ ପନିର ଟା ପଡିଲା ଆସୁ
ହଁ ପନିର୍ ପନିର୍
ତାପରେ ଧନିଆ ପତ୍ର ବି ଉପର ପକାଇଲେ ଦେବି ତା ସେଟା ବି ଆ ଭଲ ଆସିବ।
ହଁ ହଁ ଧନିଆ ପତ୍ର ବିି ଟିକେ ଗୁଣ୍ଡ ଦେଇଦବ। ଆଉ ଗୋଟେ ପନିର ମୁଁ ପନିର ଚିଲ୍ଲି ବି କରୁଛି ଆଉ ପନିର ସିକ୍ଟି ଫାଇଭ କରିବା ପାଇଁ ପନିର ଛୋଟ ଛୋଟ ପିସ୍ କରିଦବ କରିକି ସେଇଟାକୁ ତମ ଯଉ ଚିକେନ ପକୋଡ ଯୋଉ ମସଲା ଦେଇକି ଯୋ କ ଭାଜୁନ କି ତେଲରେ ଛଣା ହଉଛି ସେମତି ଏଇଟାକୁ ଛାଣିକି ରଖିଦବ। ତାପରେ ତମେ ମୋଟା ମୋଟା ପିଆଜ କାଟିବ ତାର ମାନେ ପ ସ୍ଲାଇସ୍ଲାଇସ୍ ଅଲଗା କରିଦବ। ଆଉ ତମର ଇଏ ରହିବ କ୍ୟାପ୍ସିକମ ସେଇଟାକୁ ବି ସ୍ଲାଇ ସ୍ଲାଇସ୍ ଅଲଗା କରିବ ତାର ମ
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ।
ଜି ଦରକାର କଢିରେ ତେଲ ଦବ ପିଆଜ କଞ୍ଚା ଲଙ୍କା ଦବ ହ୍ୟାଲୋ।
ହଁ କୁହନ୍ତୁ।
ହଁ ପିଆଜ କଞ୍ଚା ଲଙ୍କର କ୍ୟାପ୍ସିକମ ଦେଇଦବ ତାପରେ ତମେ କଣ କରିବ ନା ଆଗେ କଢେଇରେ ତେଲ ଦେଇକି ତମେ ଟିକେ ଲସୁଣକୁ ଟିକେ ଛୋଟ ଛୋଟ ପିସ୍ କରିକି ରସୁଣ ଟିକେ ଛୋଟ ଛୋଟ ପିସ୍ କରିକି ଅଦା ତେଲରେ ପକେଇଦବ ତେଲରେ ଯେମିତି ସେଟା ଫୁଟିବାକୁ ଲାଗିବ ତାପରେ ଏଇଟା ଦେଇଦବ ପିଆଜ ଆଉ ତମର କ୍ୟାପସିକମ ଟା ହେଲା ହଁ କ୍ୟାପସିକମ ଦେଇଦବ ଟି ଟିକେ ସେରା ଭଜା ହେଲା ପରେ ତମେ କଣ କରିବ ନା ତମର ଯୋଉ ଇଏ ନାଇଁକି ସସ୍ ଅଛି ଟମାଟୋ ସସ୍ ଅଛି ସୋୟା ସସ୍ ଅଛି ଆଉ ଚିଲି ସସ୍ ଏଇଟାକୁ ଟିକେ ତମର ଗୋଟେ କପ ଅଧା କପ୍ ପାଣିରେ ଏ ଗୁଡାକୁ ଟିକେ ପକେଇ ଦବ। ତାପରେ ତମେ କଣ କରିବ ଛି ଇଏ ହୁଁ। କନଫ୍ଲୋର ଟାକୁ ଟିକେ ପକେଇଦବ ପକେଇକି ଟିକେ ପେଷ୍ଟ ହେଇଯିବ ପତଳା ପେଷ୍ଟ କରିକି ହେଥିରେ ଦେଇଦବା। ଏଟା ଯେମିତି ରାନ୍ଧିକି ରାନ୍ଧିବାକୁ ଲାଗିବ ସେ ଯୋଉ ତମେ ପନିର ଟାକୁ ଯଉ ଛାଣିକି ରଖିନ ଥିଲ କି ସେଇଟା ପକେଇଦବ। ପକେଇ ଦେଇକି ଉପର ତଳୁ କରି ଘୋଡେଇ ଦବା ସେଇଟା
ହେଇଯିବ ଯେତେବେଳେ। ହେଲୋ।
ପନିର ପକେଇଛି କ୍ଷୀର ଟିକେ ଦେବ ହେଲା।
ହୁଁ ହୁଁ।
ଫୁଟଣ ପାଇଁ ସେ ଫୁଟଣ ଦେଲା ପରେ ହିଁ ଏଇଟା କରିବ ପକେଇବ ପିଆଜ ଆଉ କ୍ୟାପସିକମ ଟା। ତାପରେ ହେଲା ପରେ ଏଇ ମସଲା ଟିକେ ଗ୍ରେଭି ଟା ଦବ କୋଉ ମସଲା ଗ୍ରେଭି ଯେ ଆମର ଯୋଉ ଇଏ ଥିଲା କନଫ୍ଲାୱେର। ଆଉ ଟମାଟୋ ସସ୍ ଚିଲି ସସ୍ ସୋୟା ସସ୍ ଟିକେ ଅଳ୍ପ ଟିକେ ଭେନିଗାର ହେଲା।
ହଁ।
ସେଇଟା ଭଳିଆ କରିକି ପକେଇବ ତାପରେ ସଙ୍ଗେ ସଙ୍ଗେ ତାର ତ ପନିର ପକେଇ ଦେଇକି ଉପର ତଳୁ କରିକି ଦେନ ଦଶ ସ୍ଲୋ ଫ୍ରେମ ସେଟାକୁ ରଖିଦବା ଅ ସ୍ଲୋ ଫ୍ରେମ ରେ ରଖିଦବ। ଆ ଅଳ୍ପ ଟିକେ ଧନିଆ ପତ୍ର ଦେଇଦବ ତମ ପାଖେରେ ଯଦି ପିଆଜ ପତ୍ରି ଅଛି ବଲେ ସେଟା ଟିକେ ଦେଇଦବ କାଟିକି ଉପରୁ।
ହୁଁ ହୁଁ।
ଭ ଆଉ ତମେ କଣ କରୁଛ ପନିଆ। କୁଡ଼ା
କଢ଼େଇ ବନେଇବି
ମାନେ କଡେଇ ପନିର ଯାହା ସାହି ପନିର ତାହା ସବୁ ଯାକ ଗୋଟେ କିନ୍ତୁ ଖାଲି ଅଲଗା ଅଲଗା ନାଁ ରେ
ଅଲଗା ଅଲଗା ମାନେ ତାକୁ ଅଲଗା ଅଲଗା କିଛି ରେସିପି ଦେଇକିରି କରୁଛନ୍ତି ଆଉ।
ସେଇ ଗୋଟେ ଆଗ କଢେଇ ପନିର ବି ତାହା ସେଇଟା ବି ତାହା। କଡେଇ ପନିରରେ ଟିକେ ତାଙ୍କେ କଣ ଡିଫରେଣ୍ଟ କରିଦେବେ ସେ ଯଉ ଉପରୁ ଟିକେ କ୍ରିମ ପକେଇ ଦେବେ ଆଉ କିଛି ନାଇଁ। ସେତି ଆଗ ବାକି କିଛି ନାହିଁ ଯାହା ଶାହି ପନିର ଅଛି ସେମିତି ହବ ବଟର ପନିର ଅଛି। ତମର ମଟର ପନିର ଅଛି। ଆଉ କାଜୁ ପନିର ଅଛି କଣ କରିବେ ସେମ ମୁଁ ଯେମିତି କଲି ସେମିତି ରାନ୍ଧିଦେବେ। ମଟରକୁୁ ବଏଲ୍ କରିକି ସେଥିରେ ଦେଇଦେବେ ବା କାଜୁକୁ
ହଁ ବା ସିଝେଇକି ତ ଗରମ ପାଣି ରେ ବତୁରେଇ କି ଦେଇ ଦେଉଛନ୍ତି ଆଉ
ଖାଲି ଅଲଗା ଅଲଗା ନା ଆଉ କିଛି ନାହିଁ ଛତୁ ଆମର ଯଦି ବେଶୀ କି ରନ୍ଧା ହୁଏନି ଘରେ ବହୁତ କମ୍। ଛତୁ ଇଏ କରିଥିଲି କଣ ଯେ ଆମର ଚାଉମିନ ଛତୁ ଚଉମିନ ହଉଛି। ଚଉମିନ ଯେମିତି ରନ୍ଧା ହୁଁଏ ସେମତିଆକା ଚାଉମିନ ଯେମିତି ହୁଏ
ମାହା ଯାହା ଅଣ୍ଡା ଜାଗାରେ ଆମର ଛତୁ ଟା ହିଁ ପଡେ ମୁଁ ଛତୁ ତରକାରୀ କରିଥିଲି। ଶୁଣନ୍ତୁ କହୁଛି ଛତୁ ତରକାରୀ ତ ଛତୁ ନେଇଯିବା ଆମେ ଆମ ଯେତ ତେ ଜଣ ଖାଇବା ସେଇ ଅନୁସାରେ ନେଇଯିବା ବାକି ପିଆଜ ଟମାଟୋ ଅଦା ରସୁଣ ପେଷ୍ଟ ହଳଦୀ ଆଉ ଲ ଲଙ୍କା ଗୁଣ୍ଡ, ଗରମ ମସଲା, ତେଲ, ଲୁଣ, ଧନିଆ ପତ୍ର ଆମେ ଫାଷ୍ଟ ତ ପ୍ରଥମେ ଛ ତୁ କୁ ଭଲ ଭାବେ ଧୋଇକିରି ଛୋଟ ଛୋଟ ପିସ୍ କରିକି କାଟିଦେବା। ତାପରେ କଡେଇରେ ତେଲ ପକେଇ କିରି
ହୁଁ।
ଛତୁ ରୁ ଯେହେତୁ ପାଣି ବାହାରିବ ସେଥି ପାଇଁ ଛତୁଟାକୁ ଆଗେ ଭାଜିକି କାଢି ଦେବା ତା ତାପରେ ସେଇ କଡ଼େଇରେ ଆମେ ଗରମ କରିକିରି ତେଲ ଗରମ କରିକିରି ପିଆଜ ଭାଜିବା। ସୁନେଲି ରଙ୍ଗ ହେଲା ପର୍ଯ୍ୟନ୍ତ। ତାପରେ ସେଥିରେ ଅଦା ରସୁଣ ଦେବ। ତାପରେ ଆମର କିଛି ଭଲ ଭାବରେ ବା ମାନେ ହେଇସାରିଲା ପରେ ପେଷ୍ଟଟା। ଆମେ ହ ଟମାଟୋ ଦବା। ଆବୁ ହଳଦୀ ଗୁଣ୍ଡ ଲଙ୍କାଗୁଣ୍ଡ ଦେଇ ଭଲ ଭାବେ ଭାଜିବା ଟିକେ। ମସଲା ହାବେ ବେ ମାନେ ଠିକ ରେ ହେଇଗଲା ପରେ ମସଲାଟା। ତାପରେ ସେଥିରେ ଛତୁ ଦେବା, ପାଞ୍ଚ ଦଶ ମିନିଟ ତାକୁ ଟିକେ ମସଲା ଦେଇଁକି ଭାଜିବା। ଯେହେତୁ ଛତୁରୁ ପାଣି ବାହାରିବ ତ ସେଇଥିରେ ଆମେ ଛତୁରୁ ଭଲ ଭାବେ ପାଣି ବାହାରି ସାରିଲା ପରେ ଶେଷରେ ଆମେ ଗରମ ମସଲା ପକେଇବା ଧନିଆ ପତ୍ର ପକେଇବା। ଛତୁରେ କେଉଜ କେଇ କେତେଜଣ ଆଳୁ ବି ପକେଇଥାନ୍ତି, ଛୋଟ ଛୋଟ ମାନେ ଯାହାର ବଡ଼ ବଡ଼ ଫ୍ୟାମିଲି। ତ ସେଇମାନଙ୍କର ଆଳୁ ପଡ଼ିଥାଏ, ବାକି ମୁଁ ଆଳୁ ପକାମେଇକି ଟିକେ କରେ। ଆଳୁ କୁ ସିଝେଇ ଦିଏ ନାହିଁ ଯଦି ଆଳୁକୁ ତେଲରେ ହିଁ ଭାଜିଦିଏ।
ନାଇଁ ଯଦି ଯେତେବେଳେ ଛତୁ ଟା ପକେଇବେ, ସେତେବେଳେ ଆଳୁଟା ପକୈଇ ଦେଲା ପରେ, ଛତୁରୁ ଯେହେତୁ ପାଣି ବାହାରିବ ଆଉ କିଛି କମ୍ ପାଣି ଦେଇକିରି ଆଳୁଟା ସିଜିଯାଏ, ତାର ଛୋଟ ଛୋଟ କରିଦେଲା ପରେ ଆଉ। ଛତୁ ଚିପ୍ସ ବି ହୁଏ, ଛତୁ ଚିପ୍ସରେ ତ ପୁରା କମ ମାନେ ଛତୁ ଦେଖାଯାଏନି, ଛତୁ ଚିପ୍ସ ରେ।
ହୁଁ।
ଛତୁ ଚିଲି ବି ହୁଏ, ଏ ସବୁ କରିଛି, ହଁ ମାନେ ଗୋଟେ ଛତ ତୁକୁ ତାକୁ ମାନେ ଚାରି, ଛଅ, ଆଠ ଭାଗ କରିଦିଅନ୍ତି।
ଓହୋ, ବହୁତ ସ୍ଲାଇସ୍ ତାର ସ୍ଲାଇସ୍ ବହୁତ ବେଶୀ କରିଦିଅନ୍ତି ସେଥିରେ ଆଉ।
ହୁଁ।
ଆଚ୍ଛା ଆଉ କଣ ଅଛି କହିଲ?
ତୋମ ଫେବରାଇଟ୍ କଣ ଖାଇବାରେ? ଆଉ ନନଭେଜ୍ କି ଭେଜ୍ ରେ, ଭେଜ୍ ରେ ତୁମେ କଣ ଖାଅ ମାନେ ତୋମ
ଭେଜ୍ ବା ଭେଜ୍ ଟା ମୁଁ ଆଁ
ଭଲ କୋଉଟା ଆପଣଙ୍କ ଭେଜ୍ ରେ?
ଭେଜ୍ ରେ ଏତେ ନାଇ ଜ-ବେଶୀ ତ ମୁଁ ନନଭେଜ୍ ହିଁ ଖାଏ।
ହୁଁ, ହୁଁ।
ନନଭେଜ୍ ଆମର ବେଶୀ ନା ମୁଁ ବେଶି ନନଭେଜ୍ ଖାଏ, ନନଭେଜ୍ ରେ ସେମତି କିଛି ନାଇ। ଆଜିକାଲି ତ ସବୁ ପନିପରିବା ତ ଖାଇବାକୁ ବାଧ୍ୟ ହଉଛି, ନନଭେଜ୍ ଯାହା ବିି ଖାଇବ ସେଇଟା ଖାଇବା ବାଧ୍ୟ। ନ ଖାଇଲେ ତ ବେମାରୀ ବୋଲି କହୁଛନ୍ତି ଡକ୍ଟର୍ ମାନେ।
ତୁ ଆମର କମନ୍ ହେଇଯାଇଛି ଚିକେନ୍, ମଟନ୍, ମାଛ। ଚିଙ୍ଗୁଡ଼ି, କଙ୍କଡ଼ା ଆଉ ଅଣ୍ଡା ଏତିକି ତ କମନ୍ ପୁରା, ମାନେ ସମସ୍ତେ କିଏ ନା କଣ କିଛିିବି ଆଣିକି।
ହୁଁ, ହୁଁ ହଁ ତୋମର ଇଏ ଗୋଟେ ମୁଁ ପଚାରିବାକୁ ଭୁଲିଗଲି। ହଁ ଗୋଟେ ଗୋଟେ କଥା ପଚାରିବା ଟା ଭୁଲିଗଲି, ଯେ ଫଣସ ତରକାରୀ କରୁନାହାନ୍ତି କି ତୋମ
ହଁ, ହଁ।
ହଁ ସେ ପଣସ ତରକାରୀ କେମିତି କରୁଛନ୍ତି?
ପଣସ ତରକାରୀ ବି ଆମର ଅଁ, ପଣସକୁୁ ସିଜେଇକିରି କରନ୍ତି, ମୁଁ କହିଦଉଚି ରହିଥ। ପଣସକୁ ଆମେ ଆମ ପଣସ ଯେହେତୁ ଅଠା ଥାଏ ତ ଆମେ ହାତରେ ତେଲ ଲଗେଇକିରି ପଣସକୁୁ ସାଇଜ୍ ରେ କାଟିବା। ଦେନ୍ ଆମର କଞ୍ଚା ପଣିସ ଥିବ ଆଳୁ, ପିଆଜ, ଟମାଟୋ, ଅଦା, ରସୁଣ ପେଷ୍ ସେ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, ଜିରା, ଗରମ ମସଲା ତେଲ ଆଉ ଆମର ସ୍ଵାଦ ଅନୁସାରେ ଲୁଣ। ଭଲରେ ହାତରେ ତ ତେଲ ଲଗେଇକିରି ଆମେ ପଣସକୁ କାଟିବା। ଦିଇ ହାତରେ ତେଲ ଲଗେଇକି କାଟିବା ନହେଲେ ଆମ ହାତରେ ସେଟା ପୁରା ଅଠା ଆଠ ହେଇଯିବ। ସେ ଅଠା ଛାଡ଼ିବନି। ତାପରେ ସେଥିରେ ଲୁଣ ହଳଦୀ ଦେଇକିରି ମାନେ ମିକ୍ସ କରିକିରି ରଖିଦେଇଥିବା, ତାପରେ କଢ଼େଇରେ ତେଲ ଗରମ କରିକିରି
ପଣସକୁ ଧୋଇକି ତେଲ ଲଗେଇକି ଟିକେ
ଉଁ, ଲୁଣ ହଳଦୀ ଲଗେଇକିରି ରଖିଦେବା। ତାପରେ କଡ଼େଇରେ ତେଲ ଗରମ କରିକିରି ପଣସ ଆଳୁକୁ ହାଲକାରେ ଭାଜିଦିବା ତାପରେ ସେଇ କଡେଇରେ ସେଟାକୁ କାଢିକିରି ସେ କଡେଇରେ ଆମେ ଜିରା ପକେଇବା ତାପରେ ପିଆଜ ପ କେଇବା ଅଦା ରସୁଣ ପେଷ୍ଟ ପକେଇବା ଟମାଟ ପେଷ୍ଟ ହେଇଯିବ ସେଗୁଡା ପକେଇବା ହଳଦୀ ଗୁଣ୍ଡ ଲ ଙ୍କା ଗୁଣ୍ଡ ଧନିଆ ଗୁଣ୍ଡ ପକେଇକି ଭଲ ଭାବେ ମସଲାଟାକୁ ପୁରା ପୋଡ ପୋଡିଆ ହେଲା ପର୍ଯ୍ୟନ୍ତ ଭାଜିବା। ତାପରେ ସେଥିରେ ଭଜା ପଣସ ତାପରେ ଆଳୁ ଦେବା ସେଇ ମସଲାରେ ଟିକେ ଭାଜ ମାନେ କରିବା ତାପରେ ଅଳ୍ପ ପାଣି ଦେଇକିରି ଫୁଟେଇଦବା ଆଉ ତାପରେ ସେଇଥିରେ ସେ ଉପରେ ମାନେ ହେଇସାରିଲା ପରେ ଦେଖିବ ପ ମାନେ ପଣସଟାକୁ ପୁରା ଟିକେ ସିଝେଇଲା ଟାଇମରେ ସେଇ ଟାଇମରେ ଗରମ ମସଲା ଧନିଆ ପତ୍ର ଦେଇକିରି ହେଇଯିବ ଆଉ। ଠିକ୍ ଅଛି ତମର ତ
ପାଚିଲା ପଣସ ତରକାରୀ କରନ୍ତି ଆଉ ଯୋଉ ପାଚିଲା ପଣସ ନାଇକି ଖଜୁରୀ ପଣସ ତାର ବି ଫ୍ରାଇ କରନ୍ତି ନା?
ହୁଁ ହୁଁ ମୁଁ ନେକ୍ଟ କଲରେ କହିଦେବି ଏବେ ତ ତମର ଟାଇମ ହେଇଗଲାଣି।
ଆ ଆଚ୍ଛା ଠିକ୍ ଅଛି। ହୋଉ ହୋଉ ଠି୍କ ଅଛି ଠିକ୍ ଅଛି ଓକେ।